ହ୍ୟାଲୋ। ହ୍ୟାଲୋ। ହଁ। ଆ ପଣ ଶୁଣି ହ୍ୟାଲୋ।
ହୁଁ ଜୟ ଜଗନ୍ନାଥ। ଆପଣଙ୍କ ଆଡେ ହଁ କି ସବୁ ଠିକ୍ ସୁବା ଯାଉଛି। ଆଉ ଆପଣଙ୍କ ଆଡେ ପାଣିପାଗ?
ବର୍ଷା ପୁରା ଦିଦିନି ହେଲାଣି। ପୁରା ବର୍ଷା ଜୋରଜାରେ
ଏତଅଳ ଯାଏଁ ପକଉଚି।
ଆଉ କୁହନ୍ତୁ ଆପଣଙ୍କ ଆଡେ ଆଜ୍ଞା, କେମିତି
ଆମ ଆଡେ ବି ଜୋରେ ଏଇନୁକା ବର୍ଷା ପକଉଛି। ଆମର ଏ ବି ଇଆଡ଼େ ଜୋରେ ବର୍ଷା ପକଉଛି।
ବର୍ଷା ବିଲକୁଲ, ବର୍ଷା ବିଲକୁଲ ଛାଡ଼ିବ ବାର ନାଇଁ, ଚାଲିଚି ଚାଲିଚି ଚାଲିଛି ଆଉ। ବାନ୍ତି ହଉଛି, ପେଟଟା ପୁଣି ଜୋର ସୋର ହଉଚି
ଆଉ
ହଁ ଏବେ ଆପଣ କଣ
ମୁଁ ଏବେ ଆଇ ଟି ଆଇ ସରିବ ମୋର ସେକେଣ୍ଡ ଇୟର। ଆପଣ କଣ କରୁଛନ୍ତି?
ଆଉ ଆ ଆଇ ଟି ଆଇ ର କୋଉ ବ୍ରାଞ୍ଚ ଆପଣଙ୍କର?
ମୁଁ ଇଲେକ୍ଟ୍ରିସିଆନ।
ନାଇଁ ଆଜ୍ଞା। ଆଉ ଆପଣ ୱାର୍ସ ହ୍ୱାଟସପ୍ ଯାଇ ହ୍ୱାଟ୍ସଅପ୍ ରେ ଆପଣ କଣ ସେ ଗାଁ
ହ୍ୟାଲୋ।
ନାଇଁ ଶୁଣି ପାର
ହଁ ହଁ, ଶୁଭା ଯାଉଚି।
ହଁ, ଶିଖିଲେ ସବୁ?
ୱାଟସପରୁ ଆମରି ଡିସି ମଟର, ଏସି ମଟର ଅଲଟରନେଟିଭ କରେଣ୍ଟ, ଡାଇରେକ୍ଟ କରେଣ୍ଟ ଆର୍ଥିିଂ ଆପଣ କଣ ଆଇ ଟି ଆଇ କରିଛନ୍ତି କି?
ଆପଣ ଆଇ ଟି ଆଇ କରିସନ୍ତି?
ନାଇଁ କରିନି।
ଆପଣଙ୍କ ପ୍ରପରଲି ଘର କୋଉଠି?
ଜାର।
ମୁଁ କହିଲି ଆପଣଙ୍କ ଓହୋ, କେଉଁଝର।
ଆଜ୍ଞା।
କୋଉ କେଉଁଝରର କୋଉଟା ସବୁଠୁ କୋଉ କୋଉଟା ବେଷ୍ଟ ଜାଗା ବୁଲିଆ ପାଇଁ?
ହୁଁ, ଘଟଗାଁ ଟାରି ତାରିଣୀ
ହଁ ଘଟଗାଁ ତାରିଣୀ ଆଉ
ସାନ ଘାଗରା
ଓହୋ। ଆଉ
ଆଉ ଝରଣା। ହ୍ୟାଲୋ।
ଆପଣ କେବେ କ୍ୟାରିଆ ଆପ୍ ଖୋଲିଥିଲେ ନା ଏଇଟା ଆଜି ଫାଷ୍ଟ ଟାଇମ୍?
ନାଇଁ ଏଇଟା ପ୍ରଥମ ଥର। ଠ
ହଁ ହଁ ଆଜି ଫାଷ୍ଟ ଟାଇମ୍
ତାର କାଇମ୍
ମୁଁ ବି ବିି ତ ଆଜି ପ୍ରଥମ ଥର ଆଉ। ଆଉ ଆପଣଙ୍କ ଘରେ କେତେ ଜଣ ମେମ୍ବର?
କଣ ସବୁ ପର୍ବା ପବାଣି ପାଳନ କରନ୍ତି?
ଆମରି ଗଣେଶ ପୂଜା ଦଶହରା
ଏଁ।
ଆମର ଗଣେଶ ପୂଜା, ଦଶହରା, ଦୀପାବଳି, ରଜ ଆଉ କାର୍ତ୍ତିକେଶ୍ଵର, ବିଶ୍ଵକର୍ମା ପୂଜା ସବୁ ଆମର ଅଲ ହୁଏ ଆଉ ଆପଣଙ୍କର?
ହୁଁଁ। ସମାନ ସ ପାଳନ ସବୁ କରାଯାଏ। ଦୁର୍ଗା ପୂଜା ସବୁଠୁ ଭଲ
ଆମର ବି ଇଆଡେ ଦୁର୍ଗା ପୂଜା ସବୁଠୁ ଭଲ ହୁଏ।
ଦୁର୍ଗା ସେଡ଼ା ପଡିଯାଏ।
ଆମରି ଇଆଡେ ମିନିମମ୍ ହୁଏ ଦଶଟା ଚଉଦ ଟା ପନ୍ଦରଟା ଭଳିଆ।
ପଡ଼ିଥା ସବୁ ସାଇ କନ୍ଦି ମନ୍ଦି ଶ୍ ସବୁଆଡେ ଆମର ଇଆଡେ ସବୁ ସା ଖାଇପାରୁନି ଦୁର୍ଗା ପୂଜା ସବୁ ଜାଗାଁ କୋଉଠି ଚି ଛୋଟା ଛୋଟା ଛୋଟଟା ବହୁ ଜାଗା କାରେଣ୍ଟ ନି ଆମ୍ବର ଟଙ୍କା ଦରକାର୍ ମୁସେ ପ୍ୟାରକର।
ହୁଁ।
ଯାହା ସବୁ ସବୁ
ଆଉ କଣ ଖାଇସନ୍ତି କଣ?
ଡନେସନ ଦେଇକିରି ସବୁ କିଛିଭୁ
ହୁଁ କଣ ଖାଇସନ୍ତି କଣ?
ହଁ ରୁଟି ରୁଟି ଖାଇଛି।
ରୁଟିକୁ ଆଉ
ରୁଟି ଆଉ ସ
ନଉ ବା ଆଉ କଣ କୁହନ୍ତ?
ଆଉ ଆପଣଙ୍କର ଡ୍ରାଇଭିଂ ଲାଇସେସ ସେଶ୍ ଅଛି।
ନା ନା। ଆପଣଙ୍କର?
ରହୁନାହାନ୍ତି ଆପଣ
ହୁଁ କରିଦେବି ଖୁବ ଶୀଘ୍ର ଆପଣଙ୍କର ଅଛି? ମୁଁ କହିଲି ଆପଣଙ୍କର ଅଛି?
ଆଶ୍ରୀ
କଣ କୋଉ କାର୍ ଚଲେଇ ଆସେ ନା କଣ?
ନାଇ ଲାଇସେନ୍ ସବୁ ଜଲ୍ଦୀ କାଣ୍ କରଲେବ।
ଆଉ ଆପଣଙ୍କ ଆଡେ କଣ ଫସଲ ପନିପରିବା ହୁଏ ସବୁ
ବ କିଛି ସେ ସବୁ
ମୁଁ କହିଲି ଆପଣଙ୍କ ଆଡେ କଣ କଣ ସବୁ ପନିରିବା ହୁଏ। ହାଲୋ। ହାଲୋ। ଆପଣଙ୍କ ଆଡେ କଣ କଣ ସବୁ ଫସଲ ପନିପରିବା ସବୁ ହୁଏ ଭଲ ଭଲ। ହାଲୋ। ହାଲୋ। ହାଲୋ। ହାଲୋ।